ହଁ କଣ କହୁଛ?
କଣ ଆଉ କହିବି ଆମେ ଯାଇଥିଲୁ ବୁଲିବା ପାଇଁ ସେ ଠି ଝଗଡା ଫଗଡା ହେଲା ଆଉ ପଳେଇ ଆଇଲୁ।
କୋଉଠିକି ଯାଇଥିଲ ବୁଲିବ ପାଇଁ?
ଏଇ ପାଖ ପାଖରେ ଗୋଟେ ମନ୍ଦିର ଭଳିଆ ଅଛି ସେଠିଇକି ଯାଇଥିଲୁ ଝଗଡା ଫଗଡା ହେଲା
ଝଗଡ଼ା ମାନେ ମାନେ ଯୋଉ ଯୋଉ ପିଲା ବି ସାଥିରେ ନା ତମେ ଯେତିକି ଯାଇଛ ତାଙ୍କ ଭିତରେ ନା ବାହାର ପିଲାଙ୍କ ସହିତ?
ଆମେ ଯାଉଥୁଲୁ ସେଠି ସବୁ ଅଲଗା ଅଲଗା ବାହାର ପିଲା ସେ ସବୁ ହୋଉଥିଲେ
ହଁଁ।
ସେୟାକୁ ଆମେ ଆଉ ଗଲୁନି
ଆଉ କ କାହା ସହିତ ଯାଉଥିଲା?
ମୁଁ ଆଉ ମୋ ସାଙ୍ଗ ମାନେ ଯାଉଥୁଲୁ ଆମେ ତିନ୍ ଜଣ ଝିଅ ପିଲା ଯାଉଥୁଲୁ ମୁଁ ମୋ ସେଠୁ ମୁଁ ବଡ ମୋର ଦି ଜଣ ଭଉଣୀ ହେବେ ଦାଦାଙ୍କ ଝିଅ ହେବେ ଯାଉଥୁଲୁ ଆମେ ଆଉ ସେମାନେ ଛୋଟ ଛୋଟ ମୁଁ ଏକା ବଡ ଅଛି ସେଇଥିପାଇଁ ଆମେ ପଳି ଆଇଲୁ ଆମକୁ ଟିକେ ଇଏ ଲାଗିଲା ଆମେ ପଳେଇ ଆଇଲୁ।
ହଁ କାଳେ କଣ ହବ କଣ ନାହିଁ?
କି ହୋଉଚନ୍ତି।
ସବୁ ପୁଅ ପିଲା ସମାନ୍ ନୁହନ୍ତି
ସବୁ ପୁଅ ପିଲା ସମାନ୍ ନହେଲେ ବି କିଛିଟା ଅଛନ୍ତି ସେଇଭଳିଆ
କିଛିଟା ମୁଁ କଣ ସେଇ ଭଳିଆ?
ତୋ କଥା କହୁନି ଅଛନ୍ତି କିନ୍ତୁ ସେମିତି ତମ ତମ ଏରିଆରେ ତୁ ସିନା ଇ ଇଏ ଭଲ ଆଉ କଣ ସମସ୍ତେ ଭଲ? ତୁ ନିଜେ କହ?
ନା ମୁଁ ଭାଇ ଯିଏ ସିଏ ଭଲ।
ହଁ ସିଏତ ଛାଡ଼
ଛାଡ କଣ ଆଉ କୋଉ ଝିଅ ଯିବ ମୁଁ ତକୁ ଅନେଇବିନି ଆଖି ମୁଜି ଦେବି
ଆ ସେମିତି କଁ କୋହୁଚି ଅନେଇବୁନି ଆଖି ପାଇଚୁ ଅନେଇବୁ ତାବୋଲି ଅନେଇ ବୁନୁ କଣ ଆଉ ପୁଣି ସେିମିତି ପୁଅ ଯିବ ଆମେବି ଅନେଇବୁନୁ ଅନେଇ ବାଟା ନାଇଁ ତା ଅନେବାରେ ଅନେଇବା ଅଛି।
ହଁ କଣ ମାନେ ଖରାପ କରିଥିବେ କି ଅନେେଇକ କଣ କହିଥିବେ?
ହଁ ପି ଲୋକ ହେଲା ସେଇଆ ଯୋଉ ତ ଏମିତି ହୋଉଚନ୍ତି କୋଉଠି ଗୋଟେ ଭଲ ସୁରକ୍ଷିତ ମନେ କରୁନାହାନ୍ତି ଝିିଅପିଲା ମାନେ ଆମ ଘର ପାଖରେ ଜଣ ଘର ଘର ନୁ ଘରଠୁ କିଛି ଦୂରରେ ହବ ଆଉ ସେଇଠି ସବୁ ଗୋଟେ ମହାଦେବ ମନ୍ଦିର ଭଳିଆ ଅ ଛି ଆମେ ସବୁ ଯାଇଥିଲୁ ଏମିତି ସବୁ ହେଲେ ସେ ସବୁ ଅଲଗା ଅଲଗା ତାଙ୍କ ଲୋକଙ୍କ ଭିତରେ ଗଲା କିନ୍ତୁ ଆମେ
ପଳିଆଇଲ ତମେ ହ ଯୋଉ ଉଁ ବୁଲା ବୁଲି କରିବାକୁ ଆସିଥିବେ କୋଉଠୁ କୋଉଠୁ ଲୋକ?
ହଁ ସେୟା ହେଲା କଥା। କୋଉଠୁ କୋଉଠୁ ଲୋକ ସେ ପୁଣି ମିଶି ଯାଉଚନ୍ତି ବୋହୁତ ସାରା ଅ ଆଠ ନଅ ଜଣ ମିଶିଲେ ତ ଯୋଉ ହୁଅ ଯାହା ହୁଅନ୍ତି
ହଁ ଆଉ ଯୋଉ କଣ କହିଲ କଣ ଦର୍କାର୍ ତମକୁ କିଏ କଣ କହିବ
ସେୟା ଆମେ ରହିବୁ କଁ ପାଇଁ ଆମକୁ କିଏ କଣ କହିବ ଆମେ ଆମର ପଛେ ନ ବୁଲିଲୁ ନାହିଁ କିନ୍ତୁ ଆମେ ଘରକୁ ପଳି ଆସୁ ହଁ ପୁଣି କିଏ ଶୁଣିବ କଣ କହିବ କହିବ ଏକା କଁ ପାଇଁ ଯାଇଥିଲ ଘରକୁ କାହିଁ କୁନୁ
ଏଁ ବହୁତ୍ ବେପାର ଲାଗିବ ସେ କାହିଁ କଲ? କଣ ପାଇଁ କଲ କଣ କହିଲା କଣ ନାଇଁ ତମେ ପଳେଇ ଆଇଲ ଭଲ କଲ?
ହଁ।
ଆଉ କଣ କହୁଛ କୁହ ଖାଇଥିଲ କଣ?
ମୁଁ ଖାଇଥିଲି ବରା ସିଙ୍ଗଡା ତରକାରୀ
ହଁ।
ସନ୍ଧ୍ୟାବେଳେ ଖାଇଥିଲି ଆଉ। ତୁ?
ଆଉ ତମ ଭାଇ କଣ ଖାଇ ଥିଲେ?
ମୋ ଭାଇ ସେ ବି ସେଇଆ ଖାଇଲା ଆଉ ଖାଲି ଚାଉଁମିିନ ଖାଇଲା ଆଉ ଏକ୍ସଟ୍ରା ଆଉ ତାଲ ଅଧିକା
କୋଉଁ କକ୍ଷରେ ପଢୁଛନ୍ତି? ତୋର କୋଉଁ ଶ୍ରେଣୀ ଟି ଦଶମ ହେଲାଣି। ଡରଉଛି ଆକା ତାକୁ ଡରଉଛି ନାଁ।
କାହାକୁ?
ତୋ ଭାଇକୁ।
ନାଁ ନାଁ ସିଏ ମୋତେ ଡରାଏ ସେ ମୋତେ ମାରେ ସେ ମୋତେ ଡରାଏ। କିନ୍ତୁ ମୁତ ବିଧା ଗୋଇଁଠା ସବୁ ଆରମ୍ଭ କରି ଯେତେ ମାଡ ଅଛି ସେ ମୋତେ ସବୁ ମାରେ।
ହୁଁ ନାକ ତଳ ଫଟେଇଛି ନାଁ ଫଟେଇନି?
ଥରେ ମୋର ଯେତେବେଳେ ନବମ ମୋର ଯେତେବେଳେ ନବମ ହେଇଥିଲା ସେ ତୃତୀୟ କି ଚତୃର୍ଥ ରେ ପଢୁଥିଲା।
ହଁ।
ସିଏ ମୁଁ ଗ ମୁଁ ରହେ ବାହାରେ ରହିକି ପଢେ।
ହଁ ହଁ ବାହାରେ ମାନେ କଉଁଠି ଏରି ଏରିଆ ବାହାରେ।
ହେଁ ନାଁ କଟକ ରେ ପଢେ। କଟକରେ ସେଠି ହଷ୍ଟେଲ ରେ ରହିକି ପଢେ ଛାତ୍ରୀ ନିବାସରେ। ସେ ରହିକି ପଢେ। ସେଠି ରହିକି ପଢେ ଆ ମୁଁ ଆସିଥାଏ ଛୁଟିରେ ସେଇ ଟାଇମ ରେ କୋ କରୋନା ହେଲାନି କି?
ହଁ ଦୁଇ ହଜାର ଉଣେଇଶି ବା କୋଡିଏ ଏକୋଇଶ ବୋଧେ।
ମୋନ ମୋ ନବମରେ କରୋନା ହେଲା।
ତମର ନବମ ହେଲେ ଆମର ଅଷ୍ଟମ ହେଇଥିଲା ଆଉ ହଁ ଆମର ଅଷ୍ଟମ ପରୀକ୍ଷା ହେଲେଣିି ବା ପରୀକ୍ଷା
ଆମେ ବା ଗୋଟେ ପରୀକ୍ଷା ଦେଇନୁ ଆମେ ଇତିହାସ ଭୂଗୋଳ ପରୀକ୍ଷା ଦେଇନୁ।
ତମର ତ ପାସ ହେଲ କୋରନରେ ଆମର କଣ କହିଲ ଆମର ଅଷ୍ଟମର ଶେଷ ପରୀକ୍ଷା ଥିଲା ଆମାଁ ଗାଁ ଗାଁ ସ୍କୁଲରେ ମାନେ ଗ୍ରାମ ସ୍କୁଲରେ ତାପରେ ଆମ ଜନପଣ ସ୍କୁଲୁ କୁ ପଳେଇବୁ।
ହୁଁ।
ଯାହୁ ମାସେ ଖଣ୍ଡେ ଥିଲା ସେତ ହେଲାନି ଆମର ପ୍ରାୟ ବୋଧେ ନବମ ରୁ ନେଇ ପଳେଇଲେ ନାଁ କଣ ଦଶ ହଁ ଦିନି କରୋନାରେ ପଳେଇଲା ନାଁ କଣ?
ଦଶମ ବି ତମେ ପରୀକ୍ଷା ଦେଇଛ।
ଆମେ ପରୀକ୍ଷା ଦେଇଛୁ କିନ୍ତୁ କରୋନା ଥିଲା ଚାଲିଥିଲା ତା ପରେ ପରେ ପରେ ପରେ ଆସିଲା ଆସିଲା। ଚାଷ ବନ୍ଦ ହେଇଗଲା।
ହୁଁ। ଆମେ ମୁଁ ଆସିଥିଲି ଘରକୁ।
ହଁ।
ଅ ମୁଁ ସେ ଦୃତୀୟ ଓସା କରିଥାଏ ମୁଁ ଆଇଲି ମୁଁ କହିଲି ତୁ ପାଠ ପଢୁନୁ ତୁ କାହିଁ ଏମିତି ଚଗଲା ହଉଛୁ।
ହଁ।
ଆଉ କିଛି ଦିନ କିଛି କହିଲାନି କିଛି ସମୟ କହିଲାନି କହିଲାନି ମୁଁ ଖାଇ ବସିଚି ମୁଁ ଖାଇ ବସିଛି ମତେ ଦେଲା ପାନିଆ ଧରିଥିଲା ଦେଲା ପୁରା ଫୋପାଡିଲା ପୁରା ଠିକ୍ ଯାକ ମୋ ମୁଣ୍ଡରେ ବାଜିଲା। ମୋ ମୁଣ୍ଡ ଡାଲି ମୋ ମୁଣ୍ଡ ଖଣ୍ଡିଆ ହେଇଗଲା ତାପରେ ମୁ ମୋ ବାପା ଆସିଲେ ତାକୁ କେତେ କଥା କହିଲେ। ତଥାପି ତାର କିଛି ନାହିଁ ସେ କିଛି ଦେଲାନି ନେଲାନି ଦେହକୁ ହଁ କହିଲା କହିଲା। ତାପରେ ପୁଣି ଆସିଲା କହିଲା ମୋର ଭୁଲ ହେଇଯାଉଛି ମୁଁ ଆଉ ବାଡେଇବିନି। ପୁଣି ଦି ଚାରି ଦିନକୁ ଯହାଗଲା ସେଇଆ ଏବେ ବିି ଏବେ ବିି ତାର ଶୁଣିବନି କି। ମୁଁ ବଡ ହେଲି ବଡ ଭଉଣୀ ହେବି ମାରେନା ଇଏ କରନା ଆ ଶୁଣିବନି ମାରିବା କଥା ମାରିବ।
ଚାଲୁ ମାଡ ନ ଚାଲିଲେ ହବ କେମିତି।
ମାଡ଼ ସବୁବେଳେ ତାର।
ଯାହାବି ହେଲେ ମାଡ଼ ସଟ।
ମାଡ ଦରକାର।
ବଡ ଭଉଣୀ ମାରିବ ଏଗୁରା ଭଲ କଥା।
ସମସ୍ତ ମାରନ୍ତି।
ହବା ସମସ୍ତେ ଖାଲି ମୁଁ ନୁହେଁ ଯେତିକି ବଡ ଭଉଣୀ ଅଛନ୍ତୀ ସାନ ଭାଇ ଅଛି ସେ ମାଡ଼ ଖାଉଥିବେ।
ବଡ ଭାଇ ହେଲେ ମତେ ଚଳିଗଲା କିଛି ନାହିଁ ସାନ ଭାଇ ଯଦି ହେଇଗଲା।
ଆମେ ଆମର ରହିବୁ।
କିଛି ନାହିଁ ତାକୁ ମାରିବନି। ମାର ନା ମାଡି ଯାଇକି ନୁହେଁ ତମୁକୁ କିଛି କହିବେନି ଭୁଲ କଲେ ବି ଇଏ କରିବି ମରାମରି କରିବିନି। ସାନ ଭାଇ ହେଇଥିବ ମାନେ ଦିନେ ସାନ ହଉ ଦେଢ ଦିନ ଶାନ ହଉ ମାସେ ଶାନ ହଉ। ମାରିବା କଥା ମାରିକ ଏ ତମର ଭୁଲ ଥାଉ ତାର ଭୁଲ ଥାଉ।
ସିଏ ବା ମାରିବା କଥା ମାରିବ ସିଏ ବା ବଡ ଭାଇ ଭଳିଆ କହିବ। ଏମିତି କାହିଁ କଲୁ କାହିଁ ଗଲୁନୁ କାହିଁ ରହିଲୁ। ମୁଁ ବା କଲେଜ ରୁ ଯୋଉ ଗୋ ଗୋଟେବେଳୁ ଆସେ ଗୋଟେରୁ ଧର ବାହାରିଲେ ଏଇଠି ଶାଡେ ଗୋଟେରେ ପହଞ୍ଚେ ଗୋଟେ ଛବି ଯେ ଏତେ ଏତେ ବିଳମ୍ବରେ କାହିଁକି ଆଇଲ। ତମର ତ ସରିଯାଉଛି ଏଗାରଟା ବେଳୁ ବାରଟା ବେଳୁ ଏତେ ଘଣ୍ଟା କଣ ପାଇଁ ରହୁଛ।
ତା ଯୋଉ ପ୍ରଶ୍ନର ଉତ୍ତର ଟା କଣ ଦିଅ ତମେ। ଭାଇ ଜକ ବସିଲେ ଜାଇ ଯାଇପାରିଲେ ନି।
ମୁଁ କହେ ମୁଁ କହେ କି ତୁ ପଢିବେ ତୁ ଜାଣିବୁ। ତୁ ପାଠ ସେଇ ସେ ପର୍ଯ୍ୟନ୍ତ
ସିଏ କଣ ଆସିବ ଚଣ୍ଡିଖୋଲ କଲେଜରେ ପଢିବ।
ସିଏ ଦେଖିବା ତାର କଣ ହଉଚି ମାର୍କ କଣ ରଖୁଛି କଣ ନାହିଁ। ସିଏ କହୁଛି ମୁଁ ପଢିବି ପଢ଼ୁଛି ଆଭରେଜ୍ ପଢ଼ୁଛି ତାର ସବୁଠୁ ଗଣିତ ବିଷୟଟି ଭଲ ହଉଛି।
ତା କାମ ନୁହ ତାପରେ ଯା ଆମ ଭଳିଆ ବସିବ ଆଉ।
ହଁ ହଁ ସ୍କୁଲ ବେଳେ ଯିଏ ଯେତେ ପଢ ପଢିଲେ କଣ ହବ।
ବୁଝିପାଇଲନି ଏ ଦଶମ ବେଳେ ବି। ମୁଁ ବି ଦି ପେଜ ଗଣିତ କରୁଥିଲି।
ହୁଁ।
ବୁଝିପାଇଲ ଯୋଉ ଏପଟ ପାଇଁ ଯୋଉ ଆରମ୍ଭ କରିବି ସେଇଟା ବି ଆରଭ ଆଉ ଗୋଟେ ପେଜ ରେ ମାନେ ଆର ଗୋଟେ ପୃଷ୍ଠା ସରିବ ତମେ ବି ସେଇଆ କରିଦେଲ। ସେ ଯୋଉ ଆମର ଆସେ ଉପବାଦ୍ୟ ଫୁପବାଦ୍ୟ ତାକୁ ସେ ପଢେଇ ଯାଇଥିବେ। ଥରେ ଦି ଥର ଚାରି ଥର ଛଅ ଥର ବୁଝେଇବେ ଦି ତିନି ଥର ମାଡ଼ ଖାଇସିଲା ପରେ। ସେ ଥରେ ଲାଇନ କୁ ପଳେଇ ଆସିବ ସେ ତାପରେ ବର୍ଷେ ଦି ବର୍ଷ। ସାରିଲା ପରେ ମୁଁ ତ ପଢିନି ପ୍ରାୟ ଗଣିତ ଚାରି ପାଞ୍ଚ ବର୍ଷ ହେଲାଣି ପଢିନି କଣ। ସେମିତି ନର୍ମାଲ ଦେଖିବେ କୋଉ ଜାଗାରେ ଆଉ କଣ ସେଗୁଡା ଦେଲେ କରିବି କଣ।
ରହିଲାନି ନା ଗଣିତ ଆମେ ଆମର ଛାଡ଼ିଗଲା। ମୁଁ ତ ମୋର ତ ହୁଏ ନା ମୋର ଗୋଟେ କଥା ଶୁଣ ମୋର ତ ମୁଁ କରିପାରେ ନା ମୁଁ। ମିଛା କଥା କାହିଁକି ଏମିତି କହିବି କି ମୁଁ। କରେ ମତେ ଗଣିତ ଆଇସେ ମୋତେ କିଛି ବି ଆସେ ନା ଗଣିତ। କେମିତି କରିବି ବୁଝି ବୁଝି ଏମିତି କରିବି ଟାଇମ ବହୁତ ସମୟ ଲାଗେ ମୋର କିନ୍ତୁ ଭାଗ୍ୟକୁ। କରୋନା ହେଲା ହେଲା ଆମର ଗଣିତରେ ତେୟାଅଶୀ।
ହଉ ଯାହା ହଉ।
ମୋର ଗଣି ମୁଁ କହିଲି ମୋର ଫେଲ ହେଇଯିବି ଗଣିତରେ ମୋର ମାର୍କ ହବନି ମୋର ଜମା ତିନିଶହ ଭଳିଆ ରଖିବି ମୁଁ ଦଶମରେ।
ମୁଁ ମୋ ସାନ ଭଉଣୀ ଯିଏ ତାର ଏଇ ଗଣିତ। ତ ଇଂଲିଶ ଫିଂଲିଶ ତାର ଭଲ ହୁଏ ସେ ପାଠ ପଢେ ତାର ସବୁବେଳେ ତାର ପାଠ ସେ ପିଜି ଫିଜି ତାର ସେ ସବୁ କରି। ହୁଁ ସିଏ ମତେ ପଢାଏ। ପଢେଇବ ମେ ମେ ମାରିବ ମତେ ପଢିଲା ବେଳେ ମାରିବ। ପାଠ ସଇଲେ ମୁଁ ତାକୁ ମାରିବି।
ହଁ ମୋର ବା ସେଇୟା ମୋ ଭାଇ ପା ଏଇନା ସେଇଆ କି? ମୋର ପରୀକ୍ଷା ଅଛି ଦଶମରେ ତୁ ଏଇନା ମୋର ମାଷ୍ଟର କିନ୍ତୁ ପାଠ ସଇଲେ। ମୁଁ ବଡ ମୁଁ ବାଡେଇବି ଯେତିକି ବାଡେଇଛି ମୁଁ ସେତିକି ସୁଝେଇବି।
ସେୟା ମୋତେ ପଢେଇବ ପଢେଇବ ମୁଁ ବୁଝିଦେବି। ବୁଝିଲା ପରେ ସେଇ ଗଣିତ ମୋର ବାରମ୍ବାର ବାରମ୍ବାର ପଢି ଚାଲେ। ଯୋଉଟା ଲାଷ୍ଟ କୁ ପଳେଇଥବ ଫାଷ୍ଟ ରୁ ଆସିବନି ପୁଣି ଫାଷ୍ଟ ରୁ ପୁରା ପଢିଲେ ଥରେ ଦୁଇ ଥର ତାକୁ ଲେଖିଦେଲେ ପୁଣି ସେଗୁଡା ଆସିବ ଆସେ ଏମିତି ନୁହେଁ।
ତାର ବା ଇଂଲିଶ ଟା ମାନେ ଗୋଟେ ବିଷୟ ଅଛି ତାର ଗୋଟେ ଟୋଟାଲି ହଉନି। ମାନେ ମନେ ର ରଖୁଛି ପୁଣି ଗୋଟେ ଗୋଟେ ଶବ୍ଦ ତାର ଭୁଲି ଯାଉଛି ଲେଖି ପାରୁନି ଏଇସବୁ ଏମିତି ଲେ -ଖିପାରୁନି ତାକୁ ବାରମ୍ବାର କହୁଛି ଲେଖେ ଗୋଟେ ଗୋଟେ ପୃଷ୍ଠା ଲେ ଲେଖ ଦିନରେ ଲେଖ ସନ୍ଧ୍ୟାବେଳେ ଲେଖ ଲେଖୁଛି ଦଶ ପନ୍ଦର ଦିନ ହବ ଲେଖିଲାଣି। ଅକ୍ଷର ବି ଗୋଟେ ବାଗ ଆସିଲାଣି।
ହ
ଆଉ ମୁଁ ରଖୁଛି ପରେ ଫୋନ କରିବି ନହେଲେ ଆଉ।
ହଁ ହଁ।
ସେ